କଣ କରୁଚ?
ଘରେ ଅଛି ଆଉ।
ହୁଁ ହୁଁ ଗାଧେଇ ସାଇଲଣି?
ହଁ ଗାଧେଇକି ଜଷ୍ଟ ଏ ଖାଇକି ଟିକେ ଗଡୁଚି।
କଣ ଖାଇବା ହେଇଥିଲା?
ହଁ ମମି ଖାଇବା କରିଥିଲା ଭାତ କୋବି ତରକାରୀ। ଆଉ ଭଜା ଆଉ ପନିଆରି। ଆଉ ପାମ୍ପଡ ମୁନି ଛାନିଥିଲେ ଆଉ
ଆଛା କୋବି ଗୁଡା ଏଇ ସିଜିନ୍ ରେ କାଇଁ ଖାଉଚ?
କୋଉରା କୋବି ହଁ କୋବି ଗୋଟେ ମା ତାଠୁ ନେଇଆସିଥିଲୁ ଆଉ।
ଉଁ ହୁଁ ଆଉ ଘର କାମ କେତେ ବାଟ ଗଲାଣି?
ଘର କାମ ଘର ତ ଉପର ଘର କାମ ସରିଚି ପ୍ଲେଟ୍ ପଡିଗଲା। ପୁଟି ହେଇଯାଇଚି ପୁଟି ଫୁଟି ସବୁ ମାନେ ୱାସ୍ ହେଇକି ପୁଟି ଡବଲ ପୁଟି ମରା ହେଉକି ଘଷା ହେଇଯାଇଚି। ଖାଲି ତାର ପସିବ କଲର ହବ ଆଉ ତାପରେ ମୋ ବାହାଘର ହବ ଆଉ।
ଆଚ୍ଛା ଠିକ୍ ଅଛି ଆଉ। ଭଲ ଆଉ ଘୁଁ ପୁଣି କଲର କେବେ ହବ?
କଲର ପଇସା ପତ୍ର ହେଲେ ହବ ଆଉ ଇନକମ୍ ଫିନକମ୍ ଅଧିକା କିଛି ନାହିଁ। ପଇସା ପତ୍ର କୋଉଠୁ ଗୋଟେ ଆଇନେ ଇନକମ୍ ହେଲେ ହବ ଆଉ।
ହୁଁ ଭଲ ଆଉ ଆଉ ଘରେ ସବୁ ସିଦ୍ଧିନ କଣ କରୁଚି?
ସିଦ୍ଧିନ ଆଉ ଶୋଇଚି।
ହୁଁ ହୁଁ।
ଆଉ ତମ ଘରେ ଖବର କହ ମାମଲି କଣ କରୁଚନ୍ତି?
ଘର ପୋଚୁଛି।
ମାମାଲି ଦେହ ଭଲ ନା?
ହଁ। ଦେହ ଭଲ ଆଜି ଗୋଟେ ଆଜି ଗୋଟେ ଅନଲାଇନ ରେ ନୁହଁ। ଥାଳି ଷ୍ଟାଣ୍ଡ ଥାଳିଷ୍ଟାଣ୍ଡ ଟେ ମଗେଇଚି ପା ବଢିଆ ହେଇଚି। ମିନିମମ ମୁଁ ମଗେଇଥିଲି ହେଲା ବାରଟାରୁ ବାରଟା ଭଳିଆ ଥାଳି ରହିପାରିବ।
କୋଉ ଥାଳି ଷ୍ଟିଲ୍ ନା ଯୋଉ ଫ୍ରାଇବର?
ତୁ ଯୋଉ ଥାଳି ରଖିବାରେ ଷ୍ଟାଣ୍ଡ ମଗେଇଚି।
ଓହୋ ଭଲ ଖରାପ୍ କଣ?
ହୁଁ ତମର ତ ବେପାର ନା ଏଇ ଯୋଉ ଅନଲାଇନ ତମର ଏଇ ଯୋଉ ଅ-ଅନଲାଇନ ଯୋଉ ବିଜନେସ୍ ଚାଲେ ଯେମିତି ମେଶୋ ଫ୍ଲିପ୍ କାର୍ଡ ରେ ଲୋକମାନେ ସବୁ ଅର୍ଡର କରିଦଉଚନ୍ତି। ତାଙ୍କ ପାଖରେ ଆସି ସବୁ ଜିନିଷ ପହଞ୍ଚି ଯାଉଛି ତମ ବେପାର ମାନ୍ଦା ରହୁ ତୁଅ।
ହଁ ନିହାତି ବେପାର ପୁରା ମାନ୍ଦାରହୁଚି ଆଉ ଆମର ଗୋଟେ ଦୋକାନ ବନ୍ଦ ହେଇଯିବ। ଯୋଉ ଇଲେକ୍ଟ୍ରୋନିକସ ଦୋକାନ ଟା ଏ ବର୍ଷ ବନ୍ଦ କରିଦେଇକି ଅନେଶତ ନାଇଣ୍ଟ ନାଇଁନ ଟା ଖୋଲିବୁ ଯଉ ଦଶ ଦଶ ଟଙ୍କା ପନ୍ଦର ଟଙ୍କା ମିଳୁଚି ପିସ ରେ ସେ ବେପାର ହଉଚି। ଏମିତିରେ ବେପାର ହଉନି ଲୋକଅ। ଅନଲାଇନ ଗୋଟେ ହେଲିକେପ୍ଟର ହେଲା ଅନଲାଇନ କିଣିଦେଲେ। ଗୋଟେ ରିମଟଦିଆ ଗାଡି ହେଲା ଅନାଲାଇନରୁ କିଣିଦେଲେ ଆ ଜଉଟା ଆମେ ଯଦି ଧର କିଣିଲୁ ତିନିଶହ ଟଙ୍କା କିଣିକି ଆମେତ ଶହେ ଟଙ୍କା ଲାଭ ରଖିକି ତ ପୁଣି ବିକିବୁ ହେଲା ଚାରିଶହ ଟଙ୍କା ବିକିବୁ, ସେ ଅନଲାଇନ ରେ ଜଦି ଅଢେଇଶହ ଟଙ୍କା ପାଇଲେ ଅନଲାଇନୁ କିିଣିଲେ ଆମ କତିରୁ କେମ ଅନଲାଇନ ଯେତେବେଳେ ଫ୍ଲିପକାର୍ଟ ଜିନିଷ ଆଣିଲା ଏକାଥରେ ଆମେ କଣ ପଚାଶ ପିସ୍ ଆଣୁଚେ। ସିଏ ଏକାଥରେ ପଚାଶ ହଜାର ପିସ ଆଣିଥିବ ହେଲା। ତାଙ୍କ ପାଇଁ ସେଟା କମ ପଡିବ ନା ଆଉ ଆଁ।
ତାଙ୍କ ପାଇଁ କ କମ ବେଶୀ କଥା ନୁହଁ କିନ୍ତୁ ଅନଲାଇନ ରୁ ଯୋଉ କୌଣସି ଜିନିଷ
ଆରେ ଅନଲାଇନରେ ଶୁଣୁ ଶୁଣ ଶୁଣ ଅନଲାଇନରେ ଡାଇରେକ୍ଟ ସେ ଚାଇନା ରୁ ଡିଲ୍ କଲେ ଆମେ ଡାଇରେକ୍ଟ କାଲକାଟା ରୁ ଡିଲ୍ ଠିକ କହିଲେ ହେଲା।
ହୁଁଉଁ।
ପ୍ରଡକ୍ଟ ହଉଚି ସେଠୁ ଡାଇରେକ୍ଟ ସବୁଠେ ନା ଆଉ ଏମିତି କଟକରୁ, କଟକରୁ ଯୋଉ ବ୍ୟାଗ୍ ପାଇଁ ମୁଁ ଯାଇଥିଲ ବୁଝିଲି ଆମର ଯୋଉ କଟକରୁ ବ୍ୟାଗ୍ଟା ଆମକୁ ସେଠୁ କିଣା ପଡିଯାଉଚି ସଇଁତିରିଶ ଟଙ୍କା, ଏଠିସିଏ ଲ ଷାଠିଏ ଟଙ୍କା।
ଅଛି।
କି ଆମେ ସେଠୁ ଯଦି ତୁ ମାଲ ଟା ଆଣିବୁ ଏକାଥରେ ତିରିଶ ଟଙ୍କା, ଯଦି ଶହେ ଚାଳିଶ ଟଙ୍କା ଭିତରେ ମାଲ ଟା ସେଠୁ ଆଣିଲୁ ଏକାଥର ଆଣିବୁ ପାଞ୍ଚଶହ ପିସ୍ ଆଣିବୁ। ହଜାର ପିସ୍, ପାଞ୍ଚଶହ ପିସ୍ ଆଣିବୁ। ଏମିତି କୋଡିଏ ପିସ୍, କି ଶହେ ପିସ୍, ଏମତି ଆଣିପାରିବୁ ନି।
ପି ପି, କିନ୍ତୁ ଆଉ ଗୋଟେ ଜିନିଷ ହଉଚି। କେବେ ବି ଆଉ ଅନଲାଇନ ରୁ ଲୋକ ଏତେ ଜିନିଷ ଅର୍ଡର କରୁନାହାନ୍ତି। କାହିଁକି କରୁନାହାନ୍ତି ନା ଜିନିଷ ଗୁଡା ଆସୁଚି ସତ କମ ପଇସା ଟିକେ ନଉଚି କିନ୍ତୁ କିଛି ଦିନ ପରେ ଖରାପ ହେଇଯାଉଚି। ତାପରେ ବି ଗୋଟେ ଜିନିଷ ସାର୍ଟ ହେଲା। ଏବେ କୌଣସି ଗୋଟେ ଜିନିଷ ଯେମିତି ଦେଖିକି ନିଜେ ଘର ପାଖରେ ଦୋକାନରେ ଯାଇକି ଆଣିବୁ ସେଟା ଯେମିତି ରହୁଛି ତାର କ୍ଵାଲିଟି ହେଲା। ତାର କଲର ହେଲା କିନ୍ତୁ ଅନଲାଇନ। ସେ ଅଡର କରିବୁ ତାର ଅଲଗା ହିଁ ଆସୁଛି ହଁ, କି ନାଇଁ
ହଁ, ଆସୁଚି ମୁଁ କଇଲି
ହୁଁ। ସେଇଟା ତ ଗୋଟେ ଜିନିଷ ରହୁଛି, ସେଇଥିପାଇଁ ବି ଏତେ ଏବେ ଅନଲାଇନରେ ସବୁ କମ୍ ଏତେ ଆଉ ଲୋକ ଅର୍ଡର କରୁନାହାଁନ୍ତି ଆମ ଘର ପାଖରେ ସବୁ ଜିନିଷ ସେ ଅନଲାଇନରେ ଅର୍ଡର କରିଦଉଥିଲେ। ଏବେ ଦେଖିଲେ ଏମିତି ସବୁ ଅସୁବିଧା ହଉଛି ସେଥିପାଇଁ ଆଉ ଏ ଏତେଟା ବି ଅର୍ଡର କରୁନାହାଁନ୍ତି।
ମୁଁ ଗୋଟେ ପ୍ଲାନ୍ ରଖିଛି। ଆଗୁକୁ ଗୋଟେ ପୁରୀ ଫୁରୀରେ ଦେଖୁଚି ଜାଗା ଗୋଟେ ବିଜନେସ କରିବା ହେଠି ଆଉ। ପୁରୀରେ ଟିକେ ଯେହେତୁ ଜଗନ୍ନାଥ କ୍ଷେତ୍ର ହେଠି ଲୋକ ଅଧିକ ରହୁଛନ୍ତି। ସେଠି ବି ଲୋକ ବାହାର ପର୍ଯ୍ୟଟନ ଟିକେ ଆସୁଚି କଣ କହିଲେ ଟିକେ ଛୋଟ ଆକାର ଡେ ସେଟମେଣ୍ଟ କରୁଚିସେଟପ କରିନି ଆଉ।
ପୁରୀରେ ତ ପୁରୀରେ ତ ଯେତେବେଳେ ବି ଯାଅ ଲକ୍ଷ ଲକ୍ଷ ଯାଉ
ହଁ ଡେଲି ତ ଠାକୁରଙ୍କ ଦାନ ବାକ୍ସରୁ ପାଞ୍ଚ ଲକ୍ଷ ସାତ ଲକ୍ଷ ବାହାରୁଚି। ସେଇଜର ଆ ତ କୋଟି କୋଟି ଲୋକଟଡେଲି ହେ ପୁରୀ ସର ପୁରୀ ସହର ସବୁ ମି ଲକ୍ଷ ଲକ୍ଷେ ଲୋକ ସେ କଥା କାହିେଁନି ଏଟା କଣ କରିବା ପର। କେତି ନେଇକି ଯାଇଛି ସବୁ।
ଆଉ ଗୋଟେ ପୁରୀରେ ଗୋଟେ ମହତ୍ତ୍ବ ଅଛି ସେଠି ଯେତେ ଲୋକ ଖାଆନ୍ତୁ ଥିଲେ ବି କେବେ ଅଭଡା ଅନ୍ନ ସଟ ହବନି।
ମୋ ପାଖରେ ପଇସା ଅଛି ମୁଁ ପୁରୀ ଯିବି ବୋଲି ଶହେ ଥର ଭାବିଲିଣି କିନ୍ତୁ ମୁଁ ଯାଇପାରୁନି। ଗୋଟେ ଜଗନ୍ନାଥଙ୍କର ଡୋରି ଅଲଗା ସେ ସିଏ ହଉଛି ମାନେ ସେମାନେ ସେ ଯାହାକୁ ଡାକିଥିବ ଆସିବ ମାନେ ସିଏ ଆସିବ। ଡୋରି ନ ଲାଗିଲେ କି ଯାଇପାରିବେନି ଆମେ ଚନ୍ଦ୍ର ହାରିକା ଭାରିବୁ ପଳେଇବୁ କେତେ ଥର ଆମେ ପୁରୀ ଯାଉ କିନ୍ତୁ ଆମେ ଯାଇପାରୁଛୁ।
ସେଇଟା ଓଡ଼ିଆର ଲୋକ ସମସ୍ତେ କହନ୍ତି। କିନ୍ତୁ ଏଇଟା ବି ଗୋଟେ ଠିକ୍ ଜିନିଷ ଭାରିଥିବୁ ଯାଇପାରିବୁନୁ ନହେଲେ ହଠାତ ଉଠିବୁ ତ ରାତିରେ ଚି ଥିବୁ ସକାଳୁ ଉଠିକି ପଳେବୁ। ହଁ କି ନାଇଁ ଏସବୁ ଜିନିଷ
ଆମର ଏଇଖୁଣା ଟିକେ ଛୁତିକା ଟିକେ ଘଟଗା ଯିବି ବୋଲି ମାଆଙ୍କ ଦର୍ଶନ କରିବି ବୋଲି ଭାବିଥିଲି। ଆଉ ଯାାଇ ହେଲାନାଇଁ ଆମର ମୋର ଗୋଟେ ପୁ ମୋର ଗୋଟେ ପୁତୁରା ର ଗୋଟେ ପୁଅଟିଏ ହେଇଯାଇଛି ହେଲା। ଆଉ ଆମର ଗୋଟେ ପୁଅଟେ ହେଇଛି। ଏକୋଇଶିଆ ଏକୋଇଶିଆ ହାଲୋ। ଆ ମୋର ଅଭ୍ୟାସ ଡେଲି ସକାଳୁ ଉଠିକି ଗାଧେଇ ପାଧେଇକି ସକାଳ ହଉ ଦଶଟା ହଉ ମୋର ଅଭ୍ୟାସ ଉଠିକି ଗାଧେଇକି ଠା କୁରଙ୍କ ଦର୍ଶନ ମୁଁ ଆଗେ କରେ ଠାକୁରଙ୍କ ଆଗେ ଯିମି-ଯିମି ଯୋଉ ତୁଳସୀ ଅ ବତୀର ପୂଜା କରିକି ତୁଳସୀ ପାଇବି ମୋର କାଲି ଭୁଲରେ ତୁଳସୀ ପାଇ ଦେଇଛି ସେ ଭଗବାନ।
ହୁଁ। ତମର ଯଦି ଛୁତିକା ହେଇଛି ମଙ୍ଗଳବାର ଦିନ ପୁଣି କେମିତି ହନୁମାନ କତିକି ଯାଇଥିଲ?
ଏକୋଶି ଦିନ ପା ହେଇ ନଥିଲା ଆରେ ମଙ୍ଗଳବାର ଦିନ ମୁଁ ହନୁମାନ ତିକି ସକାଳେ ଯାଇଥିଲି ଏଗାର୍ ଟା ବେଳେ
ଆଚ୍ଛା ଆଚ୍ଛା ସେତେବେଳେ ହେଇନଥିଲା ଓହୋ। ଏଇନା ତାହେଲେ କେତେ ଦିନ ସେଟା ଯିବନି?
ମଙ୍ଗଳବାର ଦିନ ହେଲା ହିସାବ କରୁଚ ମଙ୍ଗଳାର ଦିନ
କେତେ ଛୁତିକା ଟା ତମେ ପଳିବ?
ଦିନ ଏକୋଇଶି ଦିନି ତ ଦଶ ଦିନ ନା ଏଗାର ଦିନି କଣ ଗାଧାନ୍ତି।
ହୁଁ ଏକ କୁହନ୍ତି କି ନିଜ ଘର ଯିଏ ସିଏ ଏକୋଉଶି ଦିନି ପାଳିବେ। ଆଉ ଯେମିତି ସାହି ପଡିଶା ଭାଇଆ ହେଲେ ସେ ଦଶ ଏଗାର ଦିନି ପାଳିବେ।
ଆମର ପା ଗୋଟିଏ ଘର ଆଉ ସାଇ ପଡ଼ିଶା କେମିତି ହେଲା? ପିଙ୍କିକର ଆମର ଗୋଟେ ଘର ଗୋଟିଏ ପରିବାର। ସାଇ ପଡ଼ିଶା କିଛି ନାହିଁ ଗୋଟିଏ ପରିବାର ତାଙ୍କର ଆମର।
ଦିଆହବ ଆଉ ଆମକୁ ଡାକିବ ନା?
ଏଠି ଭୋଜିି ଦିଆ ହବ ତାଙ୍କର କେଉଁଝରରେ ଭୋଜି ହବ ନା ସେଠିିକି କିଏ ଯିବ?
ଓହୋ ଫାମିଲି ସେଠିକି ପଳେଇଛନ୍ତି ସେ ସେମାନେ ସେଠି ରହୁଛନ୍ତି ନାଇଁ କି?
ହଁ-ହଁ ସେମାନେ ସେଠି ସେଠି ରହିଛନ୍ତି ସେଠି ବର ର ଜାଗା ଫାଗା କିଣିକି ରହିଛନ୍ତି।
ତା ହେଲେ ଏଇଥର ଆଉ ଯାଇହବନି ଯାଇ ପୁଣି ଆଉ ରଥ ସ୍ନାନ ପୂର୍ଣ୍ଣିମା ତ ଯାଇନଥିବ ତାହେଲେ ପୁରୀ।
ହଁ ପୁରୀ ଯାାଇନି ପୁରୀ ଦେଖିଆ ଯିବା ରଥଯାତ୍ରାରେ ଟିକେ ପୁରୀ ଯିବା ଭାବୁଛୁ ସେ ଏମେଲେ ଏମେଲେ ଏମେଲେ ମାନେ ଆମର ଯୋଉ ପାସ୍ ମିଳିଚି କେତେ ପିଲାଙ୍କ ଟା ଏମେଲେ ଏମେଲେ ଯିବେ ଏମେଲେ ସହିତ ଆମେ ଯିବୁ ପାସ କିଛି ମିଳିଛି।
ହୁଁ ଏଇ ଯୋଉ ତମର ବିଜନେସ ଟା ଏଇ ଯୋଉ ଗୋଟେ ମିଟି ତମେ ଯୋଉ ବିଜନେସ ଟା କରୁଚ ଯୋଉ ବିଜିନେସ ତମେ କରୁଚ ସେଟା କେମିତି ଜାଣୁଚ ତମର କୋଉଠି ଅଛି ଫଂକ୍ସନ୍ କୋଉଠି ଅଛି କୋଉଠି ଯାଇ କେମିତି ବସିବ କେମିତି ଜାଣିବୁ।
ଯେମିତି ଓଡିଆ ପରମ୍ପରା ହିସାବରେ ଆମ ହିନ୍ଦୁ ଧର୍ମ ଅନୁସାରେ ଯେମିତି ସବୁ ପର୍ବପର୍ବାଣିୀ ଅଛି ଯେମିତି ଗଣେଶ ପୂଜା ବିଶ୍ଵକର୍ମା ପୂଜା। ସରସ୍ଵତୀ ପୂଜା ଦୁର୍ଗା ପୂଜା କାଳୀ ପୂଜା ଲକ୍ଷ୍ମୀ ପୂଜା ଏଇ ସବୁ ଫଂକ୍ସନ୍ ହେଲେ ସବୁ ସବୁ ଜାଗାରେ ଧର ଆମର ହେଲା ଦୁର୍ଗା ପୂଜା ଯେମିତି ଦୁର୍ଗା ପୂଜା କଟକ ଫେମସ ହେଲା। କଟକ ଫେମ୍ସ୍ କଟକରେ ଦୁର୍ଗା ଠାକୁର ଗୋଟେ ହବ ମାନ ସେଠି। ଛୋଟ ଛୋଟ ଜଳିଖିଆ ଫଳି ଖିଆ ଦୋକାନ ଦୋକାନ ପଡିବ କିଛି ଲୋକ ବୁଲିବାକୁ କୁ ଆସିବେ ସେଠି ସବୁ ଦୋକାନ ପଡିବ। ପଡିବ।
ନାଇଁ ତମେ ଯାଇକି କେମିତି କର ସେଠି ମାନେ କାହାର ଅନୁମତି ନବାକୁ ପଡେ? ପଇସା ପତ୍ର କିଛି ଦବାକୁ ପଡେ ନା କିଛି ନାହିଁ ତମେ ଜାଣିଛ ତ ଏଇ ଟାଇମ ରେ ଏଇ ପୂଜା। ସେଠି ଯାଇଁ ବସ।
ଯାହା ଜାଣିନୁ ନା ସେଠି ଗଲେ କାହିଁଥା ସବୁ କମିଟି ମେମ୍ବର ଅଛି ତାଙ୍କ ସହିତ କଥା ହବା ଆମେ। ଜାଗା ଯେତିକି ଦରକାର ହେତୀ ଏ ଏତିକି ଟଙ୍କା ଦବୁ ଫୁଟ ହିସାବରେ ପଇସା କୋଉଠି ତିନିଶ ଚାରିଶ ପାଆଶ ସେଇ ହିସାବରେ କୋଉଠି ଆମର ହବ ଷ୍ଟଲ ଟା ତିରିଶ ଫୁଟ। ଚାଳିଶି ଫୁଟ ଷ୍ଟଲ କି ପଚାଶ ଫୁଟ ଯୋଉ ପାଞ୍ଚ ହଜାର ଦଶ ହଜାର ଦବୁ ବସିବି ବେପାର କରିବୁ। ଦିଆ ହବ ତା ଲାଷ୍ଟ କୁ ଆଠ ଦଶ ଦିନ ହବ ସେଠୁ ଭାଙ୍ଗିକି ଆଉ ଗୋଟେ ମେଳାକୁ ଯିବୁ ପୁଣି ସେଠି ସେମତି କରିବି ସେଠି ଫୁଣି କିଛିଦିନ ଘରେ ବସିବି। ସେଠୁ ଫୁଣି ଆଉ ଗୋଟେ ମେଳାକୁ ଇନ୍ତି ଆଉ ଚାଲିବ ଆଉ।
ଭାରି ପରିଶ୍ରମ ନାହିଁ କି
କଣ କରିବା ଗରିବ ଲୋକ ପରିଶ୍ରମ ନ କଲେ ଖାଇବୁ କଣ
ହୁଁ ସେଇ ଭଳିଆ ତାହେଲେ ତମର ଚାଲେ ଫଂକ୍ସନ।
ବେପାର ଆମେ ତ ଚାକିରି ଫାକିରି କରୁନୁ ସେଇ ବେପାରରୁ ଯାହା କରୁ ଆଉ।
ଯାହା ବାହାରିବ ଆଉ ସେଥିରେ ପିଲାମାନେ ନେବେ। ତମେ ଖାଇବ ଜାଗା ଭଡା ଆଉ ଗୋଟେ କଣ ବଲ୍ ଭଡା ସେଗୁଡା ନିଅନ୍ତି ନା ଙ୍କ
ଗୋଟେ କ୍ୟାମ୍ପ ରେ ମିନିମମ ଆମର ପଚିଶ ହଜାର ଟଙ୍କା ଖର୍ଚ୍ଚ।
ଆଛା ବାହାରିବ କେତେ ସେଠି ଠିକ ନାଇ।
ପଚାଶ ବାହାରି ପରେ ଲକ୍ଷେ ବାହାରି ପାରେ। ସେମିତି କହି ହୁଏନି କୋଉଠି କଣ ବାହାରେ କୋଉଠି ବି ନ ବାହାରିପାରେ।
ମୁଁ ରଖୁଚି ପରେ କଥା ହବା ଆଁ। ଖାଇକି ଆସେ।